ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
ମୁଁ ଆଜି ପିଠା ପୁଠି ଟିକେ କରିବା ପାଇଁ ଚାହୁଁଛି ଯେ
ପିଠା କଣ ହବ ପିଠା କରଛନ୍ତି ନା
ନାଇଁ ନାଇଁ କରିବାକୁ ମୁଁ ଭାବୁଛି। ମୁଁ ତ ବହୁତ ପ୍ରକାର ପିଠା ଜାଣିଛି।
ଓହୋ ଓହୋ ଜାଣିଛନ୍ତି ତାହଲେ ଏ ଯୋଉ କଣ କହୁଛି କହଲେ ମୁଁ ଫୋନ କରିଥିଲି ଏ ଏଇ ଯୋଉ କଣ କହିଲ ପୋଡ ପିଠା ରଜ ଆସୁନି ଏଥର ଭାବ ଠିକ ପୋଡ ପିଠା ଗୋଟେ କରିବା ପାଇଁ। ପୋଡୋ ପିଠା ଟା କେମିତି କଣ କରନ୍ତି ଆପଣ ଜାଣିଛନ୍ତି?
ହଁ।
କେମିତି କରନ୍ତି ଟିକେ କହୁନାହାନ୍ତି ମୁଁ ଦେଖି କରିବି।
କହିବି?
ହଁ ହଁ।
ହଉ ହଉ ମୁଁ କହୁଛି କହୁଛି ଶୁଣ ହୁଁ। ଚୁନା କୁଟିଦେବ ଚୁନା କୁଟିିବ ହ୍ୟାଲୋ କହିଵି ଚୁନା କୁଟିବ ହ୍ୟାଲୋ।
ହଁ ହଁ କୁହ
ଚୁନା କୁଟ କୁଟିବ ଚୁନା କୁଟିକି ନା ତାକୁ କଣ କରିବ ନା ନଡିଆ କ କାଟି କାଟିବ କୋରିବ ତାପରେ କଣ କରିବ ନା ଅଦା ଛେଚିବ ଗୁଜୁରାତି ଗୁଣ୍ଡ କରିବ ଆଉ ଯୋଉ ତେଜପତ୍ର ତାକୁ ଛୋଟ ସାଇଜ କରି ପକେଇବ ଖଣ୍ଡ ଖଣ୍ଡ କରିକି ଗୁଡ କୁ ଆଣିବ ଆଉ ଯୋଉ ନ ଡ଼ିଆ ଗୁଡ଼ ତେଜପତ୍ର, ଅଦା, ଗୁଜୁରାତି ତାକୁ ସବୁ ଚୁଲିରେ ବସେଇବ। ଚୁଲିରେ ପାଣି ଦେଇକି ବସେଇବ। ଗୁଡ଼କୁ ପକାଇବ ଏଇ ମସଲାକୁ ସବୁ ପକେଇବ କାଜୁ ଆ ଯେ ଦି ଥର କାଜୁ ବି ପକାଇବ ତାକୁ ଆଉଟିବ। ଆଉଟିବ ପାଣିଆ ପାଣିଆ ପତଳା ପତଳା ହେଇଥିବ, ତାକୁ ଓହ୍ଲାଇଦବ। ଓହ୍ଲାଇ ଦେଇକି ଚୁଲିରେ ନିଆଁ ଜାଳିବ। ଆଉ ଗୋଟେ କଡ଼େଇରେ ପାଉଁଶ ଦେଇକି, ପତର ବିଛେଇବ। ପତର ବିଛେଇକି ଏଇ ଯୋଉ ଶୋଦଅ କରିଥିବ ଆଣ ତାକୁ ସେଇଥିରେ ଢାଳିବ। ତାକୁ ଢାଳି ନା ଯୋଉଁ ପତର ବିଛେଇବ। ତାପରେ ନିଆଁ ଦବ। ତଳେ ନିଆଁ ଜଳଥିବ ଉପରେ ନିଆଁ ଦବ। ନିଆଁ ଦେଇକି ଏଇ ପୋଡ଼ପିଠାଟା ବନେଇବ। ବଢ଼ିଆ ସୁନ୍ଦର ଲାଗିବ ପୋଡ଼ପିଠା ରଜକୁ ପାଣି ବୁହା ଦିନ ପୋଡ଼ପିଠାଟା ହୁଏ ଆଉ।
ଓହୋ ଅଁ କଣ ଦି ପ୍ରକାରର ପୋଡ଼ପିଠା ପା ଥାଏ। କଁ ଗୋଟେ କ୍ଷୀର ପୋଡ଼ପିଠା ଥାଏ କହିଲେ।
କ୍ଷୀର ପୋଡ଼ପିଠାଟା ମତେ ଏତେ ଜଣା ନାହିଁ। ମୋତେ ଏଇ ପିଠାଟା ଆମ ଆମେମାନେ ଏଇ ପିଠାଟା ବନେଇଚୁ।
ଓହୋ ହଁ କ୍ଷୀର ଆଁ ପୋଡପିଠାଟା ମୁଁ ଥରେ ଏ ଫୋନରେ ତ ଦେଖିଥିଲି କୋଉଠି ନାଁ କଣ। ସେଇଟା ମୁଁ କହିଲି ଦେଖି ଆସିଚି ନାଁ ନାଇଁ ମୁଁ କେବେ ବନେଇନି ପିଠା ପଣା କିଛି ବନା ମୁଁ ଏତେ ବନାଏନି ନାଁ। ସେଥିପାଇଁ ମୁଁ ଲେଖେ। ଫୋନ କରିକି ପଚାରେ ତାଙ୍କୁ ଆସିଥିବ କଣ ପିଠାପଣା। ପୋଡ଼ପିଠାଟା ରଜଟା ଆସୁଚି। ଯା ହେଲେ ରଜରେ ପିଠାପଣା ନ କଲେ ଗୋଟେ ଭଲ ଲାଗିବନି ନା। ସେଥିପାଇଁ ମୁଁ କଲି ଦେଖି ପଚାରେ ଆଉ। ହଉ ତମର ରଜରେ ପିଠାପଣା ସବୁ କରୁଚ ନାଁ କଣ?
ହଁ ଆମର ର ରଜକୁ ଚକୁଳି ଯୋଉ ବିରି ଚାଉଳ ଗୁ ଚୁନା ବିରହି ଗୋଳା ହବ କା କେରା ଛଣା ହବ। ଆଉ ଯୋଉ ଅ ଯୋଉ ନ କା ହେରା ଦିନେ ଚକୁଳି ଆଉ ଦିନେ ଇଟିଲି କରିମୁ ଆଉ।
ଓହୋ ମାନେ ଆଗୁରୁ ତମମାନଙ୍କର ଯୋଉ ରଜ ତିନି ଦିନିଆଙ୍କ ପିଠା ହୋଉଥୁଲା ନାଁ?
ହଁ ବୋହୁତ ପିଠା କ କରିକି ଆଗରେ ଖାଆନ୍ତି।
ଏବେ ଆଉ ଲୋକ ଏତେ ପିଠା ପଣା କରୁନାହାନ୍ତି, ଖାଲି ଯାହା ଘରେ ଏଁ ବେଶୀ ତ ଚକୁଳି ଯାହା କରନ୍ତି ଆଉ ନହେଲେ ଏତେ ଯୋଉ ଏଇ ମଣ୍ଡା ପିଠା, କାକେରା ପିଠା ଆଉ ଏଇ ଯୋଉ ପୋଡ଼ ପିଠା ହେରିକା କାଇଁ ଏବେ ଆଉ କାଇଁ ଲୋକ୍ କ କରୁଚନ୍ତି?
ନାଇଁ ନାଇଁ ଏବେକ ବୋହୁତ୍ ସିଜିନି ଯୋଉ ଯୁ ର ମଡେଲ ଚେଞ୍ଚ୍ ହେଇଗଲାଣି ନାଁ।
ଆଗ କାଳରେ ସା ନ୍ତି ପରିବେଶ ଥିଲା ଦୁନିଆ। ଟା। ଏବେ ତ ବୋହୁତ ଏଇ ଦୁନିଆରେ ବୋହୁତ ଖରାପ ବ୍ୟବହାର ଦିନୁକୁ ଦିନ ବାହାରୁଚି। ଏଇ ସୂର୍ଯ୍ୟ ତାପରେ ଲୋକ ତ ହନୁଷ୍ଟ କ ହେଇଯାଉଚନ୍ତି ଅଂଶୁଘାତରେ ପଡୁଚନ୍ତି। ଆଗ ଭଳିଆ ଏତେ ନଥିଲା ଖରାର ତାଉ ଦାଉ। ଏବେ ବୋହୁତ ଲୋକ ସମସ୍ୟାରେ ପଡିିକି ଦୁଃଖିତ ଭୋଗ କରୁଚନ୍ତି।
ଓହୋ। ଆଉ କଁ କହିଲ ଆଗୁରୁ ବି ଏଇ ସବୁ ଜିନିଷ ଚୁଲିରେ ହୋଉଥୁଲା ପୋଡ଼ପିଠା ହରିକା। ଏବେ ତ ଦେଖୁଚ ପୋଡ଼ପିଠା ହେରିକା ଆ ଲୋକଙ୍କର ତ ରହିଲେ ସବୁ ବାହାରେ କୋଉଠି ଚୁଲି କରିବେ ଯେ ପିଠା ହେରିଆ ପୋଡ଼ାପୁଡ଼ି କରିବେ। ପୋଡ଼ପିଠାଟା ଲାଗିବ ବନେଇବା ପାଇଁ ବି ବୋହୁତ ସମୟ ବି ଲାଗିବ ସେଟା। ଆଉ ତମେ ଜାଣିଥିବ ତ ଗ୍ୟାସ୍ ରେଟ୍ କେମିତି ବଢ଼ିଗଲାଣି। ଆଉ ଲୋକ ଆଉ ଗ୍ୟାସରେ କିଏ ପୋଡ଼ିକି କରି ଉଁ କରିବ ଏତେ ଟଙ୍କା ଖର୍ଚ୍ଚ କରିବ ତାଠୁ ଭଲ ମାର୍କେଟରୁୁ କିଣୁ କିଣି ଆଣୁଚନ୍ତି। ନହେଲେ ଏଇ ଚକୁଳି ହରିକା ବନାଉଚନ୍ତି।
ନାଇଁ ନାଇଁ ଆମର ଘରଟା ଗାଉଁଲିରେ ମଫସଲୀ ଘରଟା। ମଫସଲର ଘରୁଟା ହୁଏ। ଆମେ ସେଇ ପିଠାଟା ଆମର ଚୁଲି ବର୍ତ୍ତମାନେ ଅ ଛି ଆମେ ସେଇ ଚୁଲିରେ ହିଁ ବନଉଚୁ ସବୁ। ପିଠା ପଣା ଭାତ ସ ସବୁ ଚୁଲିରେ ହିଁ ବନଉଚୁ। ଆଉ ଯୋଉ ବଜାରରେ ଯୋଉମାନେ ରହିଚନ୍ତି ସେଇମାନଙ୍କୁ ଟିକେ କଷ୍ଟଦାୟକ କାଠ ଚୁଲିଟା।
ହଁ ହଁ ଆଉ କଣ ଯୋଉ ଆପଣଙ୍କୁ ଯୋଉ ଇଏ କେନ୍ତି ଗୋଟେ ମୁଗର ଗୋଟେ କରନ୍ତିନି ଅ କଣ ମୁଗ ମଣ୍ଡା ଗୋଟେ ହୁଏନି?
ହଁ ହଁ ମୁଗ ମଣ୍ଡା ପା ମୁଁ ପ୍ରଚଳ ମୁଁ ପ୍ର ଓ ପ୍ରାଞ୍ଜଳିକା ଶିଖିଛି। ମୁଁ କହିଦେବି ତମର କରିବ?
ହଁ ହଁ।
ଓହେ ଉଁ କୋହୁଚି ଶୁଣ। ଏଇ ଯୋଉ ମୁଗଟାକୁ ଭାଜିଦବ। ଭାଜି ଦେଇକିନା ଧୋଇଦବ ଧୋଇ ଦେଇକିନା ଟିକିଏ ଲୁଣ ପକେଇ ପ୍ରେସରରେ ସିଝେଇଦବ ସେଇଟୁ ସି ଯୋଡେ ଏ ଯୋଡେ ସିଟି ଦେନେ ଓହ୍ଲେଇ ଦବ। ଓହ୍ଲେଇ ଦେଇକି ଗୁଡ ସାଙ୍ଗରେ ଟିକେ ଗୋଲମରିଚ ଟିକେ ରୁଜୁରାତି ଗୁଣ୍ଡ ଦେଇକି ଆଉ ମିଶ୍ରାଣ କରିକି ମଣ୍ଡା ପିଠାରେ ପୁର ଦେଇଦବ ବୋହୁ ତ ଟେଷ୍ଟି ନାଗେ।
ଓହୋ। ଆଉ କଣ ହେଟା ନେଇ କିନା ସିଝେଇ ଦେଇଥିବ ସିଝେଇ ସାରିଲା ପରେ ଖାଇବ ଆଉ ନା।
ହଁ ଖାଇବା ବୋହୁତ ଟେଷ୍ଟି ସେ ପିଠାଟା ମୁଗ ସେଟା ପା ବୋହୁତ ସ୍ଵାଦ ଦାୟକ ସବୁ ଲୋକଙ୍କୁ ବୁଝିବାକୁ ଭଲ ପଳାନ୍ତିନି। ଜଣେ ଜଣେ ବୋହୁତ ପାଆନ୍ତି ଆଉ।
ଓହୋ ଆଉ ମୁଗ ମଣ୍ଡା ହେରିକ ମତେ ବି ବୋହୁତ ଭଲ ଲାଗେ ମୁଗ ମଣ୍ଡାଟା ଆଉ ହୋଉଚି କଣ କହିଲ ଏଥର ରଜରେ ଏଠି ଆମର ହୋଉଚି ପିଠା କମ୍ପିଟିସନ୍। ଅଁ ତମେ ତ ଭଲ ପି ପିଠା ପଣା କରୁଛ ତମେ ଭାଗ ନଉନ ସେଥିରେ?
ହଉ ମୋତେ ସୁବିଧା ସୁଯୋଗ କିଏ ଦେଲେ ମୁଁ ବି ଭାଗ ନେଇଯିବି?
ହୁଁ ମାନେ ଯିଏ ଜିତିବ ଅ ତାକୁ ଯିଏ ପ୍ରଥମ ହବ ତାକୁ ପଚାଶ ହଜାର ଟଙ୍କା ଯିଏ ଦ୍ଵିତୀୟ ହବ ତାକୁ ତିରିଶ ହଜାର ଟଙ୍କା ଆଉ ଯିଏ ଅ ତୃତୀୟ ହବ ତାକୁ ଦଶ ହଜାର ଟଙ୍କା ଆଉ ଏମିତି ମିଳୁଛି ଆଉ ତମେ ଯଦି କରୁଛ ଭଲ ଭାବରେ କରନ୍ତ ଜଜେସ୍ ମାନେ ଆସୁଛନ୍ତି ତ ସେମାନେ ଚାଖନ୍ତେ ଚାଖିକିନା ତାପରେ ଫାଷ୍ଟ ସେକେଣ୍ଡ ଥାର୍ଡ଼ କରାହେଉଛି। ଆମ ଏପଟ ଘର ପାଖରେ ଜଣେ ଆଣ୍ଟି ହେବେ ମାଉସୀ ଜଣେ ହେବେ ସେ ହଉଛି କରିଥିଲେ ଭାଗ ନେଇଥିଲେ ଯେ ସେ ସେକେଣ୍ଡ ହେଇଥିଲେ ଆର ବର୍ଷ ସେ ତିରିଶ ହଜାର ପାଇଥିଲେ। ଏଥର ସେଇଥିପାଇଁ ଏଥର ବି ସେଇପାଇ କହୁଛନ୍ତି ସେ ନେବେ ବୋଲି ଭାଗ ତମେ ନଉନ ତମେ ତୁ ଭଲ ପିଠାପଣା ବିଷୟରେ ଜାଣିଛନ୍ତି ଆପଣ?
ହଁ ହଁ ମୁଁ ନେବି ନା ଆଉ। ମୁଁ ମତେ ସବୁ ଜଣା। ସବୁ ପିଠା ପଣା ମତେ ଆସେ ମୁଁ ଏଥର ଭାଗ ନେବି ନେବାକୁ ବା ତୁ ଆଗ୍ରହ ହଉଛି ଆଉ ଦେଖିବା ସୁଯୋଗକୁ କେବେ ଆସିବ ନିହାତି ମୁଁ ସେଇ ଭାଗଟା ଦବାକୁ ଇଚ୍ଛା ଅଛି।
ଓହୋ ହଉ ତାହେଲେ ଆଉ ମୁଁ ପଚାରେ ଯେବେ ଆରମ୍ଭ ହବ ପଚାରିକି ଆପଣଙ୍କ ନାଁଟା ଆଉ ଫୋନ ନମ୍ବରଟା ଦେଇ ଦେଇଥିବି ଦେଇ ଦେଇଥିବି ଯୋଉଦିନ ହବ ରଜରେ ତା ହବ ବୋଧେ କମ୍ପିଟିସନ ହରିକା ରଜଟାରେ ସବୁ ଯାହାହେଲେ ରଜରେ ପିଠା ପଣା ସବୁ କମ୍ପିଟିସନ ହରିକା ହବ ସେଇଟାରେ ସବୁ ନିଜ ନିଜ ପିଠା ବନେଇବ ତାଙ୍କ ସାମ୍ନାରେ ବନେଇବ। ବନେଇବ ଦେଖି କାହାର କେତେ ଟେଷ୍ଟ ହଉଛି କାହାର କେତେ ଭଲ ଲାଗୁଛି କାହାର କେତେ ଜଲଦି ସରୁଛି ସେଟା ସବୁ ଦେଖିକିନା ଜଜେସ୍ ମାନେ ଦଉଛନ୍ତି ଆଉ ପ୍ରାଇଜ ଦଉଛନ୍ତି ଆଉ।
ହଉ ହଉ। ଅ ଏତେ ବଢିଆ କଥା ଟିଏ ଏଇଟା। ମତେ ଭାରି ଆନନ୍ଦ ଲାଗିଲା ବହୁତ ଖୁସି ଲାଗିଲା ଆଉ ମୋ ପାଇଁ ଟିକେ ଚେଷ୍ଟା କରିବ ଯଦି ମୁଁ ସେଇଥିରେ ଆନନ୍ଦରେ ଟିକେ ଖୁସି ହେମି ଆଉ
ଓହୋ ହଉ ତାହେଲେ ଆଉ ମୁଁ ତମ ନାଁଟା ତାହେଲେ ଦେଇଦେବି
ହଉ ହଉ ମୋ ନାଟି ଟିକେ ଦେଇଦିଅନ୍ତୁ। ମୁଁ ପିଠା ପଣା କେବେ କରାହେବ କୋଉ ଦିନ ତାର ଡେଟ ତାରିଖ ଟା ଦେଲେ ମୁଁ ବନେଇ ବୁନେଇକି ମୁଁ ସେଇଠି ନେଇକି ଉପସ୍ଥିତ ହେବି
ହଁ ହଁ ହଉ ତାହେଲେ ଆଉ ମୁଁ ରଖୁଛି ଆଉ ପୋଡ଼ପିଠାରେ ବନେଇଲେ ଆପଣଙ୍କୁ କହିବି କେମିତି କଣ ବନେଇିଲା ଆଉ ହଉ ତାହେଲେ ଆଉ। ଉ ମୁଁ ରଖୁଛି ଆ
ହଏ ହଏ